ବନ୍ଧୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ କଣ କରୁଛନ୍ତି?
ମୁଁ ଏଠି ବ ଫସି ଯାଇଛି ଟିକେ ପାର୍କ ରେ ବସିଥିଲି। ବର୍ଷା ଜୋରେ କାଚି ଦେଲା ଘରକୁ ଯାଇପାରୁନାହିଁ।
ଆଚ୍ଛା ଆଚ୍ଛା ଏତେ ଜୋରରେ ବର୍ଷା ହଉଛି ଦିନ ସାରା ଲାଗି ରହିଛି ଆପଣ କାହିଁକି ଆସୁଥିଲେ ବାହାରକୁ?
ନା ନା ଛାଡି ଯାଇଥିଲା ଲାଗିଲା ଯେ ଆଉ ହବନି ବୋଲି କିନ୍ତୁ ଫେରିଲା ବେଳକୁ ପୁଣି ବର୍ଷା ଏବେ ହଉଛି ଆପଣ କଣ କରୁଛନ୍ତି?
ହଁ ମୁଁ ତ ଏଇଠି ଘରେ ବସି ଅଛି ଆଉ।
ଓହୋ ଖାଇଥିଲେ କିଛି?
ହଁ ସେଇ ଛତୁଆ ଖାଇଥିଲି ଆଉ ଆପଣ କିଛି ଭୋଜନ କରିଥିଲେ ନା ସେମିତି ପଳେଇ ଆସିଥିଲେ।
ନାଇଁ ମୁଁ ଭୋଜନ କିଛି କରିନଥିଲି ବାସ ଅ ଲଞ୍ଚ୍ କରିଦେଇକି ପଳେଇ ଆସିଛି।
ଓହୋ ତେବେ ତ ଆପଣଙ୍କୁ ଭୋକ ଲାଗୁଥିବ ଏତେ ଲେଟ୍ ବି ହେଲାଣି।
ଆଜ୍ଞା ଘରେ ଗଲେ ଯାହା ଖାଇବି ଆଉ।
ଆଜ୍ଞା ଆଜ୍ଞା। ଏଇ ଆଜିତ ଖାଲି ବର୍ଷା ଛାଡୁ ନାହିଁ ଲାଗି ରହୁଛି କୁଆଡେ ବାହାରକୁ ମୁଁ ବି ଯାଇପାରୁନାହିଁ।
ଆଜ୍ଞା।
ଆଉ ଘରେ ଘରେ ତ ବ୍ୟସ୍ତ ହଉଥିବେ ଆପଣ ଏ ବାହାରେ ଅଛନ୍ତି ପୁଣି ବର୍ଷା ହଉଚି ଏତେ ଜୋରେ
ଆଜ୍ଞା ଫୋନ କରିଥିଲେ ଏବେ ବେସ୍ତ ହଉଛନ୍ତି ଆଉ କଣ କରିବା। ଧୀରେ ଧୀରେ ତାର ଟିକେ କମୁଛି ପୁରା କମିଗଲା ପରେ ଯିବା।
ଆଜ୍ଞା ଆଜ୍ଞା ନିଶ୍ଚୟ ବହୁତ ଜୋରେ ବର୍ଷା କାଚୁଚି। ବଧକ ଛାଡିଗଲା ହଁ ମୁଁ ସତ ହାତ ଖାଇଥିଲି ବୋଲି କହିଲି ଆଉ
ନାଇଁ ମୋର ଖରା ବେଳେ କଣ କହିଥିଲୁ?
ଖରାବେଳେ ସେଇ ଭାତ କୋଳଥ ଡାଲି ଆଉ ଶାଗ ଭଜା କଲରା ଆଳୁ ଭଜା ଆଉ ଆପଣ କଣ ଭୋଜନ କରିିଥିଲେ ମଧ୍ୟାହ୍ନ କାଳରେ?
ଭ ଭାତ ଡାଲି ସୋୟାବିନ ଭଜା।
ହଁ ଭ ଭଲ ଖାଦ୍ୟ ଖାଦ୍ୟ ଖାଉଛନ୍ତି ଆପଣ।
ଆଜ୍ଞା ୱାର୍କ ଆଉଟ୍ କରେ ତ ସେଥିପାଇଁ ଖାଇବାକୁ ପଡୁଛି।
ଆଜ୍ଞା ସାର୍ ଆପଣ ନିୟମିତ ବ୍ୟାୟାମ କରୁଛନ୍ତି?
ଆଜ୍ଞା ଆପଣ କରନ୍ତି?
ହଁ ମୁଁ ବି ସେମିତି ନିୟମିତ ଘରେ କରୁଛି ଆଉ। ଭଲ ଆପଣ ତାହେଲେ ଦେହକୁ ବହୁତ ସୁସ୍ଥ ରଖୁଛନ୍ତି ଏବେଠୁ ବହୁତ ଭଲ ଆଗାମୀ ଜୀବନରେ ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଶାରୀରିକ ପାଇଁ।
ଆଜ୍ଞା ଆପଣଙ୍କର କୋଉ କଲେଜରେ ହେଲା ଫାଷ୍ଟ ସିଲେକ୍ସନରେ?
ହଁ ପ୍ରଥମ ପର୍ଯ୍ୟାୟରେ ତ ମୋର ହେଲା ମୁଁ ଶ୍ରୀ ଜୟଦେବ କଲେଜ ଯୋଉଠି ଆମର ଯୋଉଠି ଆମର ଲହର କଣ୍ଟାରେ ଅଛି ଯୋଉ କଲେଜ ଟି ତ ସେ କି ମୋ ଉପର କଲେଜ କୁ ଯିବା ପାଇଁ ମାନେ ଦ୍ୱିତୀୟ ପର୍ଯ୍ୟାୟକୁ ଅପେକ୍ଷା କରିବା ପାଇଁ ମୁଁ ସେଠି ସ୍ଲାଇଡ ଅପ୍ସନ୍ ଚୁଜ କଲି ତ ସେଠି ଏବେ ଦ୍ୱିତୀୟ ପର୍ଯ୍ୟାୟ ଟି ଆସିନି ଆସିଲେ ଜଣା ପଡିବ କେଉଁ କଲେଜରେ ମୋର ଆଡମିସନ ହବ ଆଉ।
ଆଜ୍ଞା।
ଆଜ୍ଞା ଆପଣଙ୍କର କୋଉଠି କଣ ଆସିଥିଲା ପ୍ରଥମ ପର୍ଯ୍ୟାୟରେ?
ପ୍ର ପର୍ଯ୍ୟାୟରେ ମହର୍ଷିରେ ଆସିଥିଲା। ସ୍ଲାଇଡ ଅପ୍ କରିଛି ଦ୍ୱିତୀୟ ପର୍ଯ୍ୟାୟରେ ଦେଖାଯାଉ କୋଉଠୁ ଆସୁଛି? ରାଜଧାନୀ ବିଜେପି ଆଉ ଦିଟା କଲେଜ ଅଛି।
ଆଜ୍ଞା ହଁ ଆପଣଙ୍କର ବିଜେପି ବଧେ ଆସିଯିବ ଆପଣ କେଉଁ ବିଭାଗରେ ନେଇଛନ୍ତି?
ଏ ଏ ସି ବି ସି।
ଆଜ୍ଞା ଆଜ୍ଞା ନାଇଁ ଆଜ୍ଞା ମାନେ କେଉଁ ବିଭାଗ ମାନେ କେଉଁ ଷ୍ଟ୍ରିମରେ ଆପଣ ନେଇଛନ୍ତି?
ହଁ ଆର୍ଟସ।
ଆଚ୍ଛା କଳା ବିଭାଗ। ନେଇଛନ୍ତି କୋଉ ବିଷ କୋଉ ବିଷୟ ନେଇଛନ୍ତି? ଆଜ୍ଞା ଆଜ୍ଞା ମୁଁ ବି ତ ସେଇ କଳା ବିଭାଗର ରାଜନୀତି ବିଜ୍ଞାନ ହିଁ ରହିଛି।
ଆଜ୍ଞା ଆପଣ ମାଇନର ରେ କଣ ରଖିଛନ୍ତି?
ମାଇନର ରେ ଆମର ସେଇ ଅର୍ଥନୀତି ସମାଜ ବିଜ୍ଞାନ ଇତିହାସ ଏମିତି ରଖିଛି କି ଅଲଗା ଅଲଗା ଠିକ ଆଉ। ଦେଖି ଯାହା ଯୋଉଠି ଆସିବ ଆଉ।
ଆଜ୍ଞା।
ଆଜ୍ଞା।
ମୋର ବି ସେମିତି ଅର୍ଥନୀତି ଆଉ ସାମାଜିକ ବିଜ୍ଞାନ ଅଛି।
ଆଜ୍ଞା ଆଜ୍ଞା ମୁଁ ତ ଦେଖୁଛି ଝରକା ପଟେ। ବର୍ଷା ବୋଧେ କମିଗଲାଣି ଆପଣଙ୍କ ସେପଟେ କମିଲାଣିଦ ଦେଖି ଦିଅନ୍ତୁ ଯଦିମ ଯାଇଥାିବ ତାହେଲେ ପଳେଇବେ ଶୀଘ୍ର।
ଆଜ୍ଞା ଧୀରେ ଧୀରେ କମୁଛି କଥା ବି ଟିକେ ହଉଛି ପଳେଇବା ଆଉ। କିଛି ସମୟ ମଧ୍ୟରେ ଆଜ୍ଞା।
ବର୍ଷା ତ ଭାରି ଲାଗି ରହୁଛି ଭାରି ଅସୁବିଧା କରୁଛି ମୋ କାର୍ଯ୍ୟରେ ବି ବହୁତ ବାଧା ସୃଷ୍। କରୁଛି ବର୍ଷାଟି କଣ କରିବା କୁହନ୍ତୁ।
ଆଜ୍ଞା ମୁଁ ବି ଆଜି ସେମିତି। ଆ ଏଇ ସପ୍ତାହରେ ବି ଥର ଜିମ୍ ଯାଇପାରି ନାହିଁ ବର୍ଷା ହେତୁ। ଆଜି ବି ଯାଇପାରି ନାହିଁ ଘରେ ଯେହେତ ଛାଡିବେନି ବର୍ଷା ହଉଛି। ବୋଲି ଦେହ ଖରାପ ହେଇଯିବ ମତେ ବି ବହୁତ ଅସୁବିଧା ହଉ।
ଆଜ୍ଞା ନିଶ୍ଚୟ ପିଲାଙ୍କ ବିଦ୍ୟାଳୟ କର୍ମଚାରୀ ମାନଙ୍କର ଅଫିସ୍ ଯିବା ମାନଙ୍କ ଆପଣ ଭଳି ମାନଙ୍କ ପାଇଁ ସମସ୍ତ ବ୍ୟାୟାମ। ତଳିକୁ ଯିବା ଭାରି ଅସୁବିଧା କରେ ବର୍ଷାଟି।
ଆଜ୍ଞା।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ବନ୍ଧୁମାନେ କେମିତି କଣ ଅଛନ୍ତି।
ସେମାନେ ଭଲ ଅଛନ୍ତି କିଛି ଜଣ ସେଇ ଏମିତି ଫୋନ୍ ବି କରନ୍ତି ଛୁଟିରେ ଆପଣଙ୍କୁ।
ହଁ ମୋର ସେମିତି କିଛିଟା ବନ୍ଧୁ ଅଛନ୍ତି ପୁରୁଷ ବନ୍ଧୁ। ହଁ ଏମ୍ତି ଅଛନ୍ତି ବାର୍ତ୍ତାଳାପରେ ଅଛନ୍ତି ସବୁବେଳେ ଆଉ।
ଆଜ୍ଞା।
ଆଜ୍ଞା ଆପଣଙ୍କର ତ ଥିବେ ସମସ୍ତେ ଟିକେ କ୍ଲୋଜ ପୁରୁଷ ବନ୍ଧୁ ନିଶ୍ଚୟ ଥିବେ।
ଆଜ୍ଞା ଅଛନ୍ତି ସେମାନେ କଲେଜ୍ରେ ପଢ଼ିବେ। କୋଚିଂ ରେ ବି ପଢିବେ ଆଗାମୀ ପ୍ଲସ୍ ଥ୍ରୀ ଫାଷ୍ଟ୍ ୟର୍ କଲେ।
ଆଜ୍ଞା ଆଜ୍ଞା ନିଶ୍ଚୟ ଭଲ କଥା ହଜାର ଟା ବନ୍ଧୁ ରଖନ୍ତୁ ହେଲେ କିଛି କୁ କ୍ଲୋଜ୍ ପୁରୁଷ ବନ୍ଧୁ ରଖନ୍ତୁ ଯେ ବିପଦରେ ଆପଣଙ୍କୁ ସାହାଯ୍ୟ କରିବ।
ଆଜ୍ଞା ନିଶ୍ଚିନ୍ତ ଆପଣଙ୍କୁ ବି ସେୟା କହୁଚି।
ଆଜ୍ଞା ଆଜ୍ଞା ମୋର ତ ଅଛନ୍ତି ଆଉ।
ଆଜ୍ଞା। ଆଉ ଆପଣଙ୍କ ଦେହ କେମିତି ଅଛି।
ଦେହ ତ ଏବେ ଭଲ ଅଛି ସୁରୁଖୁରୁରେ ସବୁ କିଛି ଚାଲୁଛି ପରିବାର ସଦସ୍ୟ ମାନଙ୍କର ବି ଭଲ ଅଛି ହଁ ବା ବାକି ଆଜି ବାପାଙ୍କର ଟିକେ ଦେହ ଟି ଖରାପ୍ ହେଇଥିଲା ଏ ବର୍ଷା ଯୋଗୁ ତାଙ୍କର ଚାରି ଯୋଗୁ ଟିକେ ବିନ୍ଧା ହୋଉଥିଲା ଥଣ୍ଡା ଯୋଗୁ ଏ ବର୍ଷା ଯୋଗୁ। ତ ବର୍ଷା ଯୋଗୁ ହିଁ ସବୁ ଅସୁବିଧା ସୃଷ୍ଟି ହଉଛି ଆଉ କଣ କରିବା।
ଆଜ୍ଞା ଏ ବର୍ଷା ତ ଲାଗି ରହିବ ଆଉ କଣ କରିହବ।
ଆଜ୍ଞା।
ଆପଣ ଏବେ ଘରେ ବସିଛନ୍ତି।
ଆଜ୍ଞା। ହଁ କଣ କରିବା ମୁଁ ତ ବାହାରକୁ ଯାଇ ପାରୁନି। ସବୁବେଳେ କିଛି ବୁଲିବାକୁ ଇଚ୍ଛା ହେଲେ ବି ଯାଇପାରୁନି ବର୍ଷା ଯୋଗୁ ଘରେ ବି ଛାଡୁନାହାନ୍ତି। କହୁଚନ୍ତି ବର୍ଷା ହେଇଛି କଣ ଯିବୁ କୁଆଡେ।
ଆଉ ରେନିକୋଟ୍ ପିନ୍ଧିକି ବି କେତେ କୁଆଡେ ବୁଲି ହବ।
ନା ଇଏତ ଅସମ୍ଭବ।
ଆଜ୍ଞା!
ଦେଖନ୍ତୁ ଯେତିକି ଆପଣଙ୍କର ଜରୁରୀ କାର୍ଯ୍ୟ ଅଛି। ତାରି ପାଇଁ ବାହାରକୁ ଯାଆନ୍ତୁ। ନହେଲେ ଆଉୁକୁଆଡେ ଯାଆନ୍ତୁ ନାହିଁ।
ସେୟା ତ ଜରୁରୀ କାମ ପାଇଁ ମୁଁ ବାହାରକୁ ଯାଉଛି।
ଆଉ ଆଉ କଂ ଆଉ ଏବେ ଆପଣଙ୍କ ବାପା ମେଡିସିନ୍ ନେଇଥିଲେ।
ହାଲୋ!
ଆଜ୍ଞା କୁହନ୍ତୁ।
କୁହନ୍ତୁ ହଁ କୁହନ୍ତୁ ଆଉ
ମୁଁ କହୁଥିଲି ଯେ ଆପଣଙ୍କ ବାପା ମେଡିସିନ୍ ନେଇଥିଲେ।
ହଁ ଔଷଧ ତ ସେବନ କରୁଛନ୍ତି। ହଁ ଔଷଧ ସେବନ କରୁଛନ୍ତି ଏବେ ଠିକ୍ ବି ଅଛନ୍ତି ଫୋନ୍ ବି କରିଥିଲେ।
ସିଏ ଯାଇଛନ୍ତି ଏବେ ଟିକେ ବାହାରକୁ ଯାଇଥିଲେ ଯେ ସ ପୁଣି ହଠାତ ରହିଯାଇଛନ୍ତି କୋଉ କାମରେ। ଯାଇଥିଲେ କିନ୍ତୁ ବର୍ଷାଟି ଯୋଗୁ ସିଏ ବି ବାହାର ସ୍ଥଳରେ ଆପଣଙ୍କ ଭଳି ରହିଯାଇଛନ୍ତି। ମୁଁ ତାଙ୍କୁ ଫୋନ କରିଥିଲି ଏବେ ସେ କହିଲେ ଅଛନ୍ତି ବୋଲି। ବଷା ଛାଡ଼ିଲେ ଆସିବେ।
ଆଜ୍ଞା। ମୁଁ ଦେଖା ଦେଖି କରୁଛି ଥାନ୍ତୁ ଏବେ ବଦଳି ଯିବା ପାଗରେ ଦେହ ବହୁତ ଖରାପ ହେଇଯାଉଛି ଲୋକଙ୍କର।
ଆଜ୍ଞା ଆଜ୍ଞା ସେୋମାନଙ୍କୁ ଅଧିକ ଥଣ୍ଡା ଜ୍ର ହୁଏ ସେମାନଙ୍କ ପାଇଁ ତ ଏଇଟା ବିଲକୁଲ ଖରାପ ସେମାନେ ଟିକେ ଯଦି ତାଙ୍କ ଉପରେ ବର୍ଷା ପାଣି ଟା ପଡିଗଲା ତ ସେମାନେ ପୁରା ଜର ଥଣ୍ଡାରେ ବଞ୍ଚିତ ହେଇପାରନ୍ତିନି ଆଉ।
ଆଜ୍ଞା।
କଣ କରିବା ପ୍ରକୃତିର ନିୟମ ଯେତେବେଳେ ଯାହା ଘଟିବ ଆଉ କଣ କରିବା? ଆଉ ତିନି ଚାରି ମାସର କଥା ପୁଣି ଶୀତ ଦିନ ଆରମ୍ଭ ହେଇଯିବ।
ଆଜ୍ଞା ହଁ ମୋର ଶୀତ ଋତୁ ବହୁତ ପସନ୍ଦ ଆପଣଙ୍କର?
ମୋର ବି ଶୀତରୁତ ବହୁତ ପସନ୍ଦ ସେ ସମୟରେ ସବୁଆଡେ ସବୁ ସଫା ସୁତୁରା ଦେଖାଯାଏ। ଶୀତ ହୁଏ କି ଅଧିକା। କିନ୍ତୁି ସଫାସୁତୁରା ମଧ୍ୟ ଚାରିଆଡେ ଥାଏ। କିଛି ଅସୁବିଧା ହୁଏ ନାହିଁ ଯିବା ଆସିବାରେ ବହୁତ ଶାନ୍ତି ଲାଗି ସେଇତ ଋତୁରେ।
ଆଜ୍ଞା ନିଶ୍ଚିନ୍ତ।
ଆଉ ରାତିରେ କଣ ଭୋଜନ କରିବେ?
ରାତି ରେ ଭାବୁଛି ପନିର ଆଉ ରୁଟି ଖାଇଦେବି।
ଆଚ୍ଛା ଆଚ୍ଛା ଆପଣ ଆମିଷ ନା ନିରାମିଷ?
ମୁଁ ନିରାମିଷ।
ବହୁତ ଭଲ କଥା ବହୁତ ଭଲ କଥା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ବଢିଆ କଥାଟି କହିଲେ। ମୁଁ ବି ତ ଏବେ ନିରାମିଷ ଏବେ ଏବେ ହିଁ ହେଲି ଆମିଷ ଖାଇବା ଛାଡ଼ିଦେଇଛି।
ଆଜ୍ଞା ନିରାମିଶା ଖାଇବା ବି ଭଗବାନଙ୍କୁ ସମର୍ଥ କରିବା ସହ ସମାନ।
ଆଜ୍ଞା ଆଜ୍ଞା ନିଶ୍ଚୟ ଠିକ୍ କଥା ଟି କହିଲେ। ଭଗବାନ ସନ୍ତୁଷ୍ଟି ହେଲେ ସବୁ କିଛି ଭଲ ହବ କଉଥିରେ ବି କିଛି ସେ ଆମର ଅସୁବିଧା ହେବ ନାହିଁ।
ଆଜ୍ଞା।
ଆଜ୍ଞା ଆଜ୍ଞା ଆପଣ ତାହେଲେ ନିଜେ ରୋଷେଇ କରୁଛନ୍ତି? ନା ଘରେ କଣ ମାନେ କରୁଛନ୍ତି ଆପଣଙ୍କ ବୋଉ?
ହଁ ବହୁତ ସମୟରେ ମୁଁ କରିଦିଏ ଆଉ କିଛି ସମୟରେ ବୋଉ କରିଦିଅନ୍ତି ମତେ ବି ଖାଇବା ବନେଇବା ଆସେ।
ବେଶ ବହୁତ ବଢିଆ କଥା ବହୁତ ଭଲ କାମ କରୁଛନ୍ତି ଆପଣ। ମୁଁ ତ ଅଭା ଟି ମତେ ଏପର୍ଯ୍ୟ ରୋଷେଇ କରି ଆସୁନି ବାକି ମୁଁ ଏବେ ଶିଖିବାକୁ ଚେଷ୍ଟା କରୁଛି କାହିଁକି ନା ମୁଁ ଯଦି ବୋଉଙ୍କ ଉପରେ ନିର୍ଭର କଲେ ବୋଉ ମତେ ଗାଳି କରୁଛନ୍ତି।
ଆଜ୍ଞା ଆଜ୍ଞା। ବୁଝିପାରୁଛି ଯେତେ ଆମେ ବଡ ହେଇ ଚାଲିବା ଆମ ଉପରେ ଦାୟିତ୍ଵ ଆସିବ।
ଆଜ୍ଞା ଆଜ୍ଞ ଏ ତ ଛୋଟ ପକ ତ କିଛି ନୁହଁ ଆଗକୁ ଆହୁରି ବହୁତ କିଛି ଦାୟତ ଆମ ଉପରେ ଅଛି ବଝ ପଢିବାକୁ।
ଆଜ୍ଞା।
ହଉ ଠିକ୍ ଅଛି ସମୟରେ ତ ପଇସମାପ୍ତି ଘଟିବାକୁ ଆସିଲାଣି ଆମେ ଆଗାମୀ କଲରେ କଥା ହେବା ନିଶ୍ଚୟ ଆଉ।
ଆଜ୍ଞା ନିଶ୍ଚିନ୍ତ ବନ୍ଧୁ ରହିଲି ଜୟ ଜଗନ୍ନାଥ ଆଜ୍ଞା।